ହାଲୋ।
ହାଲୋ ସୁ ପ୍ରଭାତ।
ଶୁଭ ସକାଳ କଣ କରୁଥିଲେ?
ଏମିତି ଖାଲିରେ ଅଛି।
ହୁଁ ଖାଇଛନ୍ତି?
ହଁ ଖାଇଚି। ଆପଣ ଖାଇଚନ୍ତି? ମୁଁ ଖାଇଥିଲି ଚକୁଳି।
ବାଃ।
ଆଉ ଆପ୍
ଚକୁଳି ରେ ଆମର ତ ଚକୁଳିରେ ଆମର ଭଲ ବ୍ୟାକ୍ଟେରିଆ ଅଛନ୍ତି ଯୋଉମାନେ ଚକୁଳିକୁ ଫର୍ମେଣ୍ଟେସନ୍ କରନ୍ତି ମାନେ ଭଲ ବ୍ୟାକ୍ଟେରିଆ ଗୁଡ୍ ବ୍ୟାକ୍ଟେରିଆ। ଚକୁଳି ଟା ହଁ ସେଇଟା ଦେହ ପାଇଁ ଭଲ ଚକୁଳି ଟା।
ମୁଁ ଜାଣିନି କୁହ କେଉଁ ବାକ୍ ଵ୍ୟାକ୍ଟେରିଆ ଅଛନ୍ତି ଆପଣ ଜାଣିଥିବେ?
ହଁ। ଚକୁଳିରେ ଆମର ବ୍ୟାକ୍ଟରିଆ ଅଛନ୍ତି ବୋଲି ଭଲ ବ୍ୟାକ୍ଟରିଆ ଅଛନ୍ତି ବୋଲି ସେମାନେ ଚକୁଳିକୁ ପୁରା ଫୁଲେଇକି ପୁରା ସଫ୍ଟ କରିଦିଅନ୍ତି। ଆମର ଯୋଉ ଇଏଟା।
ଆପଣ ଖାଆନ୍ତି ଚକୁଳି?
ହଁ ମତେ ଚକୁଳି ଭଲ ଲାଗେ। ଆଜି କଣ ଖାଇଚନ୍ତି? ଆଜି ମୁଁ ତ କିଛି ଖାଇନି ସକାଳୁ ଏମିତି ଖାଲି ଫଳ ଖାଇଥିଲି ଗୋଟେ ଦିଟା ବାସ୍। ସ୍ଵାସ୍ଥ୍ୟ ର ଧ୍ୟାନ ରଖିବା ନିହାତି ଦରକାର ନା କାରଣ ଋତୁ ଚେଞ୍ଜ୍ ହଉଚି। ଦେହ ଖରାପ ହେଇଯିବ।
ଆଜ୍ଞା, ଆପଣ ସେପଟେ ବର୍ଷା ହଉଚି କି?
ବର୍ଷା ନା ବର୍ଷା ଏବେ ହଉନି ବର୍ଷା ଛାଡିଗଲାଣି ବଟ୍ ଅ ପାହାନ୍ତିଆ ରୁ ହଉଥିଲା ଆମର ସକାଳୁ ପାହାନ୍ତିଆ ରୁ ହଉଥିଲା ବର୍ଷା ଟା।
ଆମର ଏବେ ରାତିରୁ ବର୍ଷା ହଉଚି ଯେ ଏପର୍ଯ୍ୟନ୍ତ ବର୍ଷା ହଉଚି।
ଏପର୍ଯ୍ୟନ୍ତ ହଉଚି?
ହଁ।
ଆଉ ଆପଣ କେବେ ଡଙ୍ଗା ଭସେଇଚନ୍ତି ନା ନାଇଁ ବର୍ଷାରେ?
ହଁ ସାନବେଳେ ଭସ୍ ଭସଉଥିଲି ସ୍କୁଲ କୁଯିବା
ଡଙ୍ଗା କରି ଆସେ ଡଙ୍ଗା ଫଙ୍ଗା କରି? ଅ ହଉ ଧନ୍ୟବାଦ୍ ହୁଁ। ଆପଣ ଡଙ୍ଗା ଜାଣିଚ? ନା ମତେ ଡଙ୍ଗା କରି ଆସେନି। ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ସମସ୍ତେ ଭଲ ଅଛୁ। ଆଉ ବୁ ଆପଣ ବୁଲାବୁଲି କରିଯାଆନ୍ତି କି ନାଇଁ?
ହଁ ବହୁତ୍ ବୁଲାବୁଲି କରେ ଯେମିତି କିି ଆମର ଏବେ ହେଇଗଲା ଚିଲିକା ଚିଲିକାରେ ତ ଆପଣ ଜାଣିଥିବେ ଶୀତ ଦିନେ ଆମର ବାହାରୁ ପକ୍ଷୀ ଆସନ୍ତି ମାନେ ଦେଖିବା ପାଇଁ ବହୁତ୍ ଭଲ ଲାଗେ ଚିଲିକା ଗୋଟେ ଭଲ ଦର୍ଶନୀୟ ସ୍ଥାନ ବହୁତ ଲୋକ ବି ଚିଲିକାକୁୁ ଆସନ୍ତି। ଏମିତି କୋରାପୁଟ ର ସୌନ୍ଦର୍ଯ୍ୟ ବି ଦେଖ୍ ଖିବେ ଆପଣ ଶୀତ ଦିନେ ଶୀତ ଦିନେ ତ ଆପଣଙ୍କୁ ବହୁତ ଭଲ ଲାଗିବ କୋରାପୁଟ୍। ପୁରା ଥଣ୍ଡା ଥଣ୍ଡା ଲାଗୁଥିବ ଗଛ ପତ୍ର ସବୁ ଥିବ।
ଆପଣ ଯୋଉ ଚିଲି ଚିଲିକା ଯୋଉ ଗଲେ ଡଙ୍ଗାରେ ବସିଥିବେ।
ହଁ ଡଙ୍ଗାରେ ତ ବସିଥିଲି ଚିଲିକାରେ ଚିଲିକାରେ ଭଲ ଲାଗେ ମାନେ ପଖ୍ ଖି ମାନେ ବେଶୀ ଆପଣ ଯିବେ ଆପଣ ଯଦି ଯାଉଛନ୍ତି ଦେନ ଶୀତ ଦିନେ ଯିବେ। ଶୀତ ଦିନେ ଗଲେ କଣ ନା ଆମର ବାହାରୁ ପକ୍ଷୀ ବି ଆସନ୍ତି। ଉଡିକି ପକ୍ଷୀ ବି ଆସନ୍ତି କାରଣ ସେପଟ ସାଇଡ ଯୋଉ ପକ୍ଷୀ ମାନେ ଆସନ୍ତି ତାଙ୍କ ପଟ ବହୁତ ଥଣ୍ଡା ହୁଏ ସେ ସେଇ ଟାଇମରେ ଆମ ପଟେ ଯେବେ ଶୀତ ଦିନେ ହେଇଥାଏ ସେପଟ ସାଇଡ ତାଙ୍କର ଥଣ୍ଡା ହୁଏ ସେ ଥଣ୍ଡା ରୁ ବଞ୍ଚିବା ପାଇଁ ସେମାନେ ଏତେ ଦୂର ପୁରା ସାଇବେରିଆରୁ ଉଡି ଉଡି ଆମ ଓଡିଶାକୁ ଆସନ୍ତି। ଆମ ଚିଲିକା କୁ ଆସନ୍ତି ତ ସେଇଟା ମାନେ ବିଭିନ୍ନ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବେ ବହୁତ ଭଲ ଲାଗିବ ଭୟ କଣ ପାଇଁ ଲାଗିବ ସେ ମାନେ ପକ୍ଷୀ ମାନଙ୍କୁ ଦେଖିକି।
ନାଇଁ ଡଙ୍ଗା ରେ ବସିଲା ବେଳେ।
ନା ଡଙ୍ଗାରେ ଯଦି ଆପଣ ଦେଖନ୍ତୁ ଆପଣ ଯଦି ଭାବିବେ କି ହଁ ଡର ଲାଗୁଛି ବସିବିନି। ତ ସେଇଟା ଆପଣ ଜୀବନ ରେ କେବେ ବସି ପାରିବେନି ଡରକୁ ଛାଡିକି ବି କିଛି ଜିନିଷ ବସିଲେ ନା ଆଉ କଣ କୁହ ଦିଦି।
ହଁ ଏତେ ମାତ୍ରାରେ ଜଳ ଥିବ ନା ମତ୍ ମତେ ଟିକେ ଭାବିକି
ହଁ ଆପଣଙ୍କର ତାହେଲେ ଡରଟା ଅଛି ଆଉ ଜଳକୁ ଆଉ କିଛି ନାହିଁ ଆପଣ ଯାଇକି ବି ଏମିତି ଡଙ୍ଗାରେ ନ ବସିଲେ ବି ଆପଣ ଯାଇକି ବି ସେଇଠି ବସିବେ ଟିକେ ଟାଇମ। ପକ୍ଷୀ ମାନଙ୍କୁ ଦେଖିବାେ ବିଭିନ୍ନ ପ୍ରକାର ପକ୍ଷୀ। ଖୀ ଇ ଆସନ୍ତି ସେମାନଙ୍କୁ ଦେଖିବେ ତ ଆପଣଙ୍କୁ ଭଲ ଲାଗିବ। ଆପଣଙ୍କୁ ଲାଗିବ ହଁ ଭଲ ମାନେ ଡଙ୍ଗାରେ ନ ଯାଇ ପାରିଲି ସିନା କିନ୍ତୁ ବସିକି ତ ଚିଲିକାର ଗୋଟେ ଯୋଉ ଦୃଶ୍ୟ ଅଛି ଦେଖିବେ ଆପଣଙ୍କୁ ବହୁତ ଭଲ ଲାଗେ।
ଅ ହଁ ଚିଲିକାରେ ବହୁତ ପ୍ରକାର ଜୀବ ଅଛନ୍ତି ନା।
ନା ନା ପକ୍ଷୀ ଆସନ୍ତି ଚିଲିକାରେ ତ ଚିଲିକାରେ ଏମିତି କୁମ୍ଭୀର ମାନେ ଅଛନ୍ତି ଡଲଫିନ୍ ବି ଅଛନ୍ତି।
ଆ ହଉ।
ଆଉ ଆପଣ ତ ନନ୍ଦନକାନନ ଯାଇଥିବେ। ଆମର ଯୋଉ ପଶୁ ମାନଙ୍କୁ ସଂରକ୍ଷିତ କରିକି ରଖା ହୁଏ।
ହଁ ହଁ।
ହଁ କେମତି ଲାଗେ ଆପଣଙ୍କୁ।
ନନ୍ଦନକାନନ ମୁଁ ଖାଲି ବାହାରୁ ବାହାରୁ ଦେଖିଛି ଭିତରକୁ ଜମା ଯାଇନି।
ଭିତରକୁ ଯିବେ ନା ଆଉ ସବୁ ପଶୁ ପକ୍ଷୀ ମାନଙ୍କୁ ଆମର ସଂରକ୍ଷିତ କରିକି ରଖା ହୁଏ ସେଇଠି ଦେଖିଲାକୁ ଭଲ ଲାଗେ ମାନେ ଆମେ କଣ ଏବେ ଚିତ୍ରରେ ଦେଖିବା ଛବିରେ ଦେଖିବା କି ହଁ ଆଉ କି ଅ ଜୀବଜନ୍ତୁ ବଟ ପାଖରେ ମାନେ କିନ୍ତୁ ପାଖରେ ଦେଖିବେ ନା ସେଇଟା ଗୋଟେ ଅଲଗା ପ୍ରକାର। ହଁ।
ହଁ। ଆପଣ ପୁରା ସମ୍ପୂର୍ଣ୍ଣ ଭାବରେ ବୁଲିକି ଆସିଛନ୍ତି।
ହଁ ସଂପୂର୍ଣ୍ଣ ଭାବରେ ଗୋଟେ ଥର ବି ନୁହଁ ଦି ତିନିଥର ଭଳିଆ ମୁଁ ଏମିତି ଯାଇଛି।
ଆଚ୍ଛା।
ବହୁତ ଜାଗା ଯେହେତୁ ଚାଲିିଲି କିନ୍ତୁ ଗୋଡଟା ଦାଖେ ଦେଖିବା ପାଇଁ ମଜା ଲାଗେ ହାତୀ ମାନେ ପାଖରେ ଥାନ୍ତି ବାଘ ସମସ୍ତେ ପାଖରେ ଥାଆନ୍ତି। ପକ୍ଷୀ ମାନଙ୍କର, ଅ ଯୋଉ ଅଛି, ସେଇଟା ତ ବେଶୀ ଭଲ ଲାଗେ ଦେଖିବା ପାଇଁ। ମାନେ ନନ୍ଦନକାନନ ଭିତରେ ମଝିରେ ଏମିତି ଗୋଟେ ଜାଗା ଅଛି, ଯୋଉଟା କି ମାନେ ପକ୍ଷୀ ମାନଙ୍କୁ ଭିତରେ ଛାଡି ଦେଇଛନ୍ତି। ମାନେ ଅଳ୍ପ କେତେଟା ପକ୍ଷୀ ମାନଙ୍କୁ ଯେମିତି ମୟୂର ହେଇଗଲା କି। ଆଉ କାଠହଣା ପକ୍ଷୀ ହେଇଗଲା, ଜାଣିଥିବେ କାଠହଣା ପକ୍ଷୀ।
ହଁ ହଁ,
ଭଦଭଦଳିଆ ପକ୍ଷୀ ଜାଣିଥିବେ, ଆମର ସେ ଓଡିଶାର ପକ୍ଷୀ। ବଦବଦଳିଆ ପକ୍ଷୀ ଟା ତ ସେମାନେ ସବୁ ହଁ। ଜାତୀୟ ପକ୍ଷୀ ଓଡିଶାର ଆମର। ତ ସେମାନେ ସେଇଠି ପୁରା ବୁଲିଥାନ୍ତି। ତ ଭଲ ଲାଗେ, ଭଲ ଲାଗେ ଭଲ ଲାଗେ ଆପଣଙ୍କୁ ଆପଣ କେବେ ଯାଆନ୍ତୁ ସେ ପକ୍ଷୀ ବିଭାଗକୁ ଯେ, ଯିବେ ଭଲ ଲାଗିବ ପୁରା, ମାନେ ଏମିତି ବି ନନ୍ଦନକାନ ଭିତରେ ପୁରା କରି ଛାଡି ଦେଇଛନ୍ତି ମାନେ ଗଛ ପତ୍ର ଥିବ। ଏମତି ଛାଡି ଦେଇେଇଛନ୍ତି, ପକ୍ଷୀମାନେ ପୁରା ବୁଲୁଛନ୍ତି ନିଜ ଇଛାରେ।
ଆପଣ ଜିରାଫ ଦେଖିଲେ ନନ୍ଦନ କାନନରେ,
ହଁ ଜିରାଫ ତ ଦେଖିଲି ଏବେ ଦିଟା ଜିରାଫ ଅଛନ୍ତି ବୋଧେ ନନ୍ଦନକାନନରେ,
ଆଉ କେଉଁ କେଉଁ ନୂଆ ନୂଆ ଯୀବ ଦେଖିଲେ,
ହଁ ଛିଙ୍କ ଦେଖିଥିଲି, ଆଉ ଗୋଟେ ପିଲାଦିନେ ଦେଖିଥିଲି ଗୋଟେ ବଡ ମଣିଷ। ସେଇଟା ଥିଲା ବଟ୍ ଏବେ କିନ୍ତୁ ଏଇଟା ଏବେ କେତେ ବର୍ଷ ହେଲା ଦଶ ବର୍ଷ ହେଲା ବୋଧେ ମରି ଯାଇଛି ମାନେ ଆଉ ନାହିଁ। କିନ୍ତୁ ସେତେବେଳେ ମୁଁ ଦେଖିଥିଲି ପିଲା ଦିନେଗୋଟେ ବଣ ମଣିଷ। ଥିଲା, ମାନେ ସିଏ ହିଁ ଆମକହିଲା ଭଳିଆ ଆମ। ଆମେ ତା ତାଙ୍କୁ ଟିଫଲେସନ ହେଇକି ଆସିଛେ ନା, ସେ ବଣ ମଣିଷ ଠୁ ଦେଖିବା ପାଇଁ ଭଲ ଲାଗେ, ହଁ ଆମ ପୂର୍ବ ପୁରୁଷ କହିବାକୁ ଗଲେ କୁହନ୍ତି ଲୋକମାନେ, ବଣମଣିଷ ଥିଲା ଏବେ ଆଉ ନାହିଁ। ସେ ମରିଗଲା ବୋଧେ ସେ ଗୋଟେ ହିଁ ଥିଲା। ତ ଦେଖିବା ପାଇଁ ବହୁତ ଭଲ ଲାଗେ। ଛୋଟବେେଳେ ଯେତେବେଳେ ଯାଇଥିଲେ ଦେଖିବାପାଇଁ ଭଲ ଲାଗେ ବଟ ଏବେ ଆଉ ସେ ନାହିଁ। ଆମର, କୁମ୍ଭୀର ବି ବହୁତ ପ୍ରଜାତିର କୁମ୍ଭୀର ବି ଅଛନ୍ତି। ମାନେ
ବଅଳା,
ଆଉ ହଁ ସବୁ କୁମ୍ଭୀର ଅଛନ୍ତି,
ଆଉ କଇଁଛଦେଖିଲ କି ନାଇଁ ଅଲିଭ ଅଲିଭ ଦେଇଥିଲେ,
ହଁ କଇଁଛ ବି ଅଛି ଅଲିଭ ରେଡିଲନଟ୍ କଇଁଛ ଅଛି। ଆମର କୁମ୍ଭୀର ଭିତରେ ସେ ଯୋଉ? ଅ କୁମ୍ଭୀର ଟାକୁ କଣ କୁହନ୍ତି ମାନେ ଯାହାର ଥଣ୍ଟ? ବଡ ଥିବ ମାନେ ତା ମୁହଁ ଟା ବଡ ଥାଏ ଲମ୍ବା ହେଇକି ଥାଏ।
ଏଇଟା ଅଲିିବିରିଡି ଲାଇଫବୋଧେ
ନା ନା ନା ସେଇଟା ତ କଇଁଛ,
ଅ କୁମ୍ଭୀର।
କୁମ୍ଭୀର।
ହଁ ସେଟା କୁ ବୋଧେଗୋଉଳାକୁମ୍ଭୀର କହୁଛନ୍ତି?
ହୁଁ, ମାନେ ବହୁତ ପ୍ରକାର କୁମ୍ଭୀର ବି ଅଛନ୍ତି ପଶୁପକ୍ଷୀ, କିଏ ଅଛନ୍ତି କି? ଆଉ ଆମର ସାପ ବି ଅଛନ୍ତି ବହୁତ ପ୍ରକାରର, ଏମିତି କିି ଅଜଗର ହେଲା ଅହିରାଜ ହେଇଗଲା।
ହଁ।
ଏବେ ସବୁ ମାନେ କହିଲା ଭଳିଆ ଆଗରୁ ଯେତିକି ଥିଲା ଆମର ଅ ଛୋଟବେଳେ ମୁଁ ଯେତିକି ଯାଇଥିଲି ଯେତିକି ଥିଲା ଏବେ ସେଇ ପରିମାଣରେ ନାହାନ୍ତି ଆହୁରି ଅଛନ୍ତି ବହୁତ ସାରା ଅଛନ୍ତି ପଶୁ ପକ୍ଷୀ। ଆମର ଗୋଟେ ଧଳା ବାଘ ଅଛି ଚି ଚିତା ବାଘ ଅଛି ସିଂହ ଅଛନ୍ତି।
ହଁ।
ସିଂହ ମାନେ ତ ବେଳେ ବେଳେ ପାଖରେ ଆସିକି ପୁରା ଗର୍ଜନ କରନ୍ତି ଶୁଣିବେ ବେଳେ ବେଳେ ଯଦି ଆପଣ? ଅନ୍ୟ ଅନ୍ୟମନସ୍କ ଥିବେ ଚମକି ପଢିବେ। କିନ୍ତୁ ଏବେ କଣ ହଉଛି ବାଘ ମାନେ ଜାଣି ସାରିଲେଣି ତାଙ୍କୁ ଖାଇବା ଦିଆ ହଉଛି। ସେମାନେ ପୁରା ମାନେ ବଗ ଫଗ ତାଙ୍କ ପାଖକୁ ଆସିଲେ ବି ସେମାନେ ଶ ସିକାର କରୁନାହାନ୍ତି ସେମାନେ ଚୁପଚାପ୍ ବସୁଛନ୍ତି।
ହଁ ଆପଣ ନନ୍ଦନକାନନରେ ନୌକା ଚଲେଇଛନ୍ତି।
ନା ନନ୍ଦନ କାନନ ରେ ସେ ଯୋଉ ନୌକା ମୁଁ ଯାହା କରିନି ବଟ ଆମର ଯୋଉ ଚିଲିକା ହେଇଗଲା ସେଇଠି ଡଙ୍ଗାରେ ଯାଇଛି।
ଓହୋ ଆ ନନ୍ଦନକାନନ ରେ ନୌକା ନିଜେ ଚଲେଇବାର
ହଁ ସେଇଟା ବି ଭଲ ଲାଗେ ବଟ ସେଇଟା ମୁଁ କେବେ ଯାଇନି।
ଓହୋ।
ନନ୍ଦନକାନନ ପାଖରେ ତ ଏବେ ଆମର ଗୋଟେ ଉଦ୍ଭିଦ ବଗିଚା ଭଳିଆ ଗୋଟେ କରିଛନ୍ତି ବଟାନିକାଲ ଗାର୍ଡେନ ଯାହାକୁ କୁହନ୍ତି। ସେଇଟା ବି କରିଛନ୍ତି ସେଇଟା ବି ଯଦି ଯିବେ ଆପଣ ବହୁତ ପ୍ରକାର ଗଛ ଦେଖିବେ ଆମର ଔଷଧୀୟ ଗଛ ବି ଦେଖିବେ ଯେମିତି କିି ଅ ଆମର ତୁଳସୀ ଗଛ ତ ବହୁତ ପରିମାଣ ଲାଗିଛି ତୁଳସୀ ଗଛ ବି ଆମର ଅମ୍ଳଜାନ ଅଧିକ କ୍ଷରଣ କରିବାର ଅଛି ନା। ତା ସଇଡ ଲଗିଲ ଆମର ଅମ୍ଳଜାନ ବି ଭଲ ହଁ। ବହୁତ ପ୍ରକାର ଔଷଧିୀୟ ଗଛ ଅଛି। ଜୁଆଣ ଗଛ ହେଇଗଲା ଜୁଆଣ ଗଛ ବି ଗୋଟେ ଅଛି। ବହୁତ ପ୍ରକାର ଗଛ ଅଛି ବାଉଁଶ ଗଛ ଅଛି ସବୁ ଅଛି। ପୁରା ସୁନ୍ଦର ଦେଖା ହାଉଛି ଗଛ ଗୁଡାକ ସେମାନେ ଜାଣିକି ବି ମାନେ ଔଷଧୀୟ ଗଛ ଗଛ ଲଗେଇଛନ୍ତି କାରଣ ଔଷଧୀୟ ବାତାବରଣରେ ଆମେ ମାନେ ବି ଆସିଲେ ତାର ପବନ ଟା ବାଜିଲେ ମାନେ ଦେହ ପାଇଁ ଭଲ।
ଆଜ୍ଞା ଏବେ ତାହେଲେ ଆପଣ ଅ ଉପରଓଳି ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ଆଉ।
ହଁ ଦ ଦିପର ପାଇଁ କରିବି ଆଉ। ନିଜେ ତ ରୋଷେଇ କରିବାକୁ ପଡୁଛି କରିନି କରିବି ଆଉ।
ହଉ ହଉ ଆ ଆରମ୍ଭ କରନ୍ତୁ ତାହେଲେ ଆଉ।
ଠିକ ଅଛି।
ହଉ ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା।
ହଉ ଠିକ ଅଛି ରଖୁଛି ହଁ ହଁ ହଁ ରଖୁଛି।
ହଁ।